ଆଜ୍ଞା ନମସ୍କାର ଆଜ୍ଞା।
ଜୟ ଜଗନ।
କରୁଚନ୍ତି ଏବେ ଜୟ ଜଗନ୍ନାଥ ଆପଣ କଣ
କର ଦି
ଏବେ ମୁଁ ଉଠିଲି ଆଉ ଆପଣ କଣ କରୁଚନ୍ତି? ହ୍ୟାଲୋ।
ସନ୍ଧ୍ୟାପଣ
ଆପଣଙ୍କ ଶବ୍ଦଟା ଟିକେ ଆସୁନାହିଁ ଭଲସେ
ଆପଣ କଣ କରୁଚନ୍ତି ଏବେ?
ଏବେ ମୁଁ ଉଠିଲି ଆପଣ କଣ କରୁଚନ୍ତି ଆପଣ ଉଠି ସାରିଲେଣି?
ଆଜ୍ଞା, ଆମେ ଉଠି ସାରିଲୁଣି ଆଉ ଆପଣ ଭୋଜନ କରିଚନ୍ତି ନା କରିନାହାନ୍ତି ଆପଣ?
ନା ଆମେ ଭୋଜନ କରିନୁ ଆପଣ ମୁଖ ପ୍ରକ୍ଷାଳନ କରିସାରିଲେଣି?
ନାଁ ଆଜ୍ଞା ଆମେ ମୁଖ ପ୍ରକ୍ଷାଳନ କରିନୁ।
ଆଉ ଆପଣଙ୍କ ଦେହ କେମିତି ଭଲ ଅଛି ନାଁ ଆମ ବି କରିନୁ
ମତେ ହାଲ ତା ଚୋର ଟିକ ଅତନ ପାଇଁ ପାଦଲ ଅଛି।
ଆଜ୍ଞା, ଆମ ଆଡେ ପୁରା ପାଗ ଆଜିକୁ ହେଲା ଆଉ ଆପଣଙ୍କ ଆଡେ କେମିତି ଅଛି ପାଗ?
ଆମ ଆଡେ ପ୍ରବଳ ଘଡଘଡି ସହ ମେଘାଛନ୍ନ ବାଦଲ ହେଇଅଛି ବର୍ଷା ମଧ୍ୟ ହଉଚି।
ଆଉ ଆପଣଙ୍କ ଘରେ ମାତା ପିତା ସମସ୍ତେ ଭଲ ଅଛନ୍ତି।
ଆଜ୍ଞା, ଆଉ ଆପଣଙ୍କରେ ଆପଣଙ୍କରେ କିଏ କିଏ ଅଛନ୍ତି ଆପଣଙ୍କ ଘରେ?
ଆମ ଘରେ ପିତା, ମାତା ଆଉ ଭ୍ରାତା ଜଣେ ଅଛନ୍ତି ମୋର।
ଆଜ୍ଞା, ଆଉ ଆପଣ ଆମର ଆପଣ ଆମର ଓଲଟନ୍ ବିଷୟରେ କି ଆମ ବିନ୍ଦୁସାଗର ବିଷୟରେ କିଛି ଜାଣିଛନ୍ତି ଆପଣ?
ନାଇଁ ଅଳ୍ପ ଅଳ୍ପ କିଛି ଜାଣିଚି।
ଓହୋ ଆଉ ଆପଣ କିଛି ଅମଳ ଭ୍ରମଣ କରି
ଆପଣଙ୍କ ଶବ୍ଦରେ ଟିକେ ବର୍ଷା ସକାଶେ ସେ ଟିକେ କମ୍ ଆସୁଚି ବୋଧେ।
ଆପଣ ଠିକ୍ ଅଛି ଆପଣ ଆପଣ କିଛି ଜାଗା ଭ୍ରମଣ କରିଚନ୍ତି ନା କରିନାହାନ୍ତି ଆପଣ କିଛି ଜାଗା?
ନାଇଁ ମୁଁ ଭୁବନେଶ୍ଵରର ଓଲଟାଉନ୍ ଆଉ ଏମିତି କିଛିଟା ଜାଗା ଭ୍ରମଣ କରିଛି ଆଉ ରାମ ମନ୍ଦିର
ଆଜ୍ଞା। ଆଉ ଆପଣ ଆପଣ ଆମ ପୁରୀ ରଥତ୍ର ବିଷୟରେ କିଛି ଜ୍ଞାନ ଆରୋହଣ କରୁଛନ୍ତି ନାଁ। ଆପଣଙ୍କରେ ସେମିତି କିଛି ଅବଶିଷ୍ଟ ଜ୍ଞାନ ନାହିଁ ପୁରୀ ରଥଯାତ୍ର ବିଷୟରେ।
ଅଛି ଆମେ ଓଡିଆ ଆମ ପାଖରେ ରଥଯାତ୍ରା ବିଷୟରେ ଜ୍ଞାନ ନଥିବ ନାଁ।
ଆଜ୍ଞା। ତ ଆପଣ ଆପଣ ଜାଣିଛନ୍ତି ଜନତାଙ୍କ ପାଖରେ ଛପନ ଗୋଟି ଭୋଗ ପ୍ରଦାନ କରାଯାଏ।
ଆଜ୍ଞା।
ଆପଣ ଆଉ କଣ ଜାଣିଚନ୍ତି?
ଆପଣ ଜାଣିଛନ୍ତି ନା ଆମ ରଥଯାତ୍ରା କୋଉ ବ ମାନେ କୋଉ ପକ୍ଷରେ ହୁଏ କି କୋଉ ତୃତୀୟରେ ହୁଏ।
ନା ଆପଣ ଆପଣ ମତେ ଜ ଜଣେଇଲେୁ ମୁ ଆପଣଙ୍କ ପାରେ ଚିର ପ୍ରକୃତ ହେବି।
ଆଜ୍ଞା ଆଞା। ଏ ଆମ ଓଡିଶା ରର୍ଥଯାତ୍ରା ଜାଞ୍ଚ ନା ନାଇଁ। ଆଜ୍ଞା ଆଜ୍ଞା ଆପଣ ଜାଣିଛ ନା ନାଇଁ ଆମ ରା ବିଶ୍ଵ ପ୍ରସିଦ୍ଧ ବୋଲି ଆଜ୍ଞା। ଆର କାାମ କେବେଠୁ ଷ୍ଟାର୍ଟ ହୁଏ ଜାଣିଛନ ନା
ଉ ଉମଦ ଲି କ
ଆଜ୍ଞା ପ୍ରତିବର୍ଷ ବୈଶାଖ ମାସ ଶୁକ୍ଲ ପକ୍ଷ ଅକ୍ଷୟ ତୃତୀୟ ର ଅକ୍ଷୟ ତୃତୀୟ ଠାରୁ ଆମ ରଥ ନିର୍ମାଣ କାର୍ଯ୍ୟ ଷ୍ଟାର୍ଟ ହୁଏ।
ଓ ଆଜ୍ଞା।
ଆଉ ରଥଯାତ୍ରା ପୂର୍ବ ସନ୍ଧ୍ୟାରେ ରଥ ପ୍ରସ୍ତୁତ ହୁଏ।
ଗଲିଥା।
ଚାଲୁରେ ଅକ୍ଷୟ ତୃତୀୟ ଦିନଠୁ ଷ୍ଟାର୍ଟ ହେଇଯାଏ। ରଥଯାତ୍ରା ମାନେ ରଥ କାର୍ଯ୍ୟ।
ହଁ। ଆଜ୍ଞା। ତ ଆମର ଜଗନ୍ନାଥଙ୍କରଥା କଣ କରୁଚ। ଆଜ୍ଞା ମୁଁ ଜଗନ୍ନାଥ ନଥ ଆଉ ବଳବତ ନଥ କଣ କୁହ ଯେ ଆପଣ କିଛି ଯା ପାଣି ସଞଜୟ ଆଞା।
ଆଜ୍ଞା ଆଜ୍ଞା ଜଗନ୍ନାଥ ମହାତଙ୍କୁ ନମ ଦିବସ କ ଯାଏ। ବଳଭଦ୍ରଙ୍ଗ ରଥର ନାମ କଣ ଜାଣିଛନ୍ତି ନା?
ନା ଆଜ୍ଞ ଆପଣ ଟିକେ ଜଣେଇଲେ ମୁଁ ଧନ୍ୟାନ କରିବି ଆପଣଙ୍କ ପାଖରେ
ତାଳ ଧ୍ୱଜ ତାଳ ଧ୍ୱଜ ଆଉ। ଦେବୀ ସୁଭଦ୍ରାଙ୍କ ରଥର ନାମ ହଉଛି ଦେବଦଳନା ଦେବଦଳନ।
ହଁ।
ଆଜ୍ଞା ଆଉ। ମାନେ ଜାଣିଛ ନା ନାଇଁ ରଥରେ ପର୍ଯ୍ୟନ୍ତ ଇଏ ମହାରାଜା ଗଜପତି ମହାରାଜା ଛେରା ପହରା କରିନାହାନ୍ତି ସେ ପର୍ଯ୍ୟନ୍ତ ରଥ ଆଗକୁ ବଢେନାହିଁ ବୋଲି।
ହ ଆଜ୍ଞା ଆପଣଙ୍କ ଆପଣଙ୍କର ତ ବହୁତ ଅଛି ଆପଣଙ୍କ ପାଇଁ
ହଙ୍ଗେ
ଆପଣ ପୁରୀ ବେଳାଭୂମି କେବେ ଭ୍ରମଣ କରିବାକୁ ଆସିଛନ୍ତି ନା ଆପଣ କେବେ ଆସିନାହାନ୍ତି।
ନା।
ଆପଣ ଥରେ ସେଇ ପୁରୀ ବେଳାଭୂମିକୁୁ ଯିବେ ଭ୍ରମଣ କରିବା ପାଇଁ। ବହୁତ ସୁନ୍ଦର ମୋ ଜଗା, ଜଗା ସେ ଜଗା
ସେଠି କଣ କଣ ଅଛି କି?
ସେଇଠି ଆପଣ ସମୁଦ୍ର ଦେ ଖିବେ ନୀଳ ପାଣି ନୀଳ ପାଣି ଆପଣ ହଁ ସେଠି ଦେଖିବେ, ଆଉ ରହିବା ପାଇଁ କିଛି ଭଲ ସୁ ଜାଗା ମଧ୍ୟ ସ୍ଥଳୀ ମଧ୍ୟ ଦେଖିବେ ଆପଣ।
ଆଉ ଆପଣଙ୍କୁ କଣ ଖାଇବା ବନେଇ ଆସେ ଆପଣଙ୍କୁ, ବ୍ୟଞ୍ଜନ ବନେଇ ଆସେ ଆପଣଙ୍କୁ କଣ?
ନା ମତେ ବନେଇନି, ଆପଣଙ୍କୁ କଣ ବନେଇ ଆସେ?
ମତେ ଆଜ୍ଞା ଆମକୁ ଭାତ ବନେଇ ଆସେ, ଚା ବନେଇ ଆସେ। ଡାଲି ବନେଇ ଆସେ। ଆମକୁ ଆଜ୍ଞା ଚିକନ ବନେଇ ଆସେ, ମଟନ ବନେଇ ଆସେ, ଚିକେନ ମଟନ
ତ ଚିକେନ ବନେଇବା ରେସିପି ଟା ମୋତେ ଟିକେ କହିପାରିବେ କି ଦୟାପର୍ବ ସବୁ
ଆଜ୍ଞା ଆପଣ। ଚିକେନ ଆଣିଲେ ଆପଣ ଆଜ୍ଞା ଚିକେନ ଆଣିଲେ ତାପରେ ଆପଣ ସେଇ ଚିକେନକୁୁ ଭଲସେ ଧୁଆ ଧୁଇ କରି ସେଥିରେ ଲୁ
ଲୁଣ ହଳଦୀ କିଛି ସମୟ ରଖିଦେବେ। ତାପରେ ଆପଣ ସେଇ ଚିକେନ କୁ ଗୋଟେ କରେେଇ ରେ ପକେଇ, ସେଇଥିରେ ପିଆଜ ଟିକେ ପକେଇ ତା ଓ ଭଲସେ ଭାଜି କରି
କିଛି ସମୟ ସେମତି ଛାଡିଦେବେ ଚିକେନ ଟି ଭଲସେ ଭଜା ହେଇ ସାରିଲା ପରେ ସେଥିରେ ଆଉ ଅଳ୍ପ କିଛି ମସଲା ଜାତୀୟ ଜିନିଷ ପକେଇ ତାକୁ ଘାଣ୍ଟି ଦେେବେ। ଆଜ୍ଞା। ତାପରେ ଆପଣଙ୍କର
ଏଇ ତାପରେ କିସ୍‌ କିଛି ସମୟ ପରେ ଆପଣଙ୍କ ତିଆରି ହେଇଯିବ ଚିକେନ ତରକାରୀ।
ଆଉ ତାକୁ ଅଧିକ ସ୍ଵାଦିଷ୍ଟ କରିବା ପାଇଁ ଆଉ କିଛି ଅଲଗା ଜିନିଷ ପକେଇ ପାରିବା କି
ସେଥିପାଇଁ ଆପଣ ଟିକେ ଭଲସେ ଟିକେ ଚିକେନ ମସଲା ପକେଇଦେବେ, ଆଉ ଯଦି ହବ ଆପଣ ଘରୋଇ ମସଲାକୁ ଟିକେ ଗୁଣ୍ଡ କରି ପକେଇଦେବେ ସେଥିରେ ଟିକେ ଅଧିକା ତାର ସ୍ଵାଦ ବଢିଯିବ।
ଆପଣଙ୍କର ଖାଇବା ପିଇବା ଉପରେ ଅଧିକ ନଲେଜ।
ଆଜ୍ଞା ଧନ୍ୟବାଦ ଆଜ୍ଞା।
ମୁଁ କହିଲି, ଆଉ କହୁଛନ୍ତି ତ ଟିକେ ମଟନ ତରକାରୀ ବି କହିଦିଅନ୍ତୁ କେମିତି କରାହବ।
ମଟନ ଆଜ୍ଞା ସେଇଭଳିଆ ଆପଣ କରିବେ ଆ ଆପଣ ବି ଆପଣ ତ କୁହନ୍ତୁ, ମୁଁ ଏତେ କହିଲି ଆପଣ କୁହନ୍ତୁ ସେଇଟା କେମିତି ବନେଇବା। ଏଇଟା ମୁଁ ଯେମିତି କହିଲି ଆପଣଙ୍କୁ ବନେଇବା ପାଇଁ ଆ ଆପଣଙ୍କର ତ କିଛିଟା ଜ୍ଞାନ ଥିବ ଉପରେ
ଆଜ୍ଞା ବଜାରକୁ ଯିବେ? ମଟନ ଆଣିବେ ଘରେ ଧୁଆ ଧୁଇ କରିବେ।
ଆଜ୍ଞା।
ତାକୁ ଭଲସେ ସଫା କରି ହଳଦୀ ଲୁଣ ଗୋଳେଇ
ଆଜ୍ଞା।
ତାକୁ ରଖିଦେବେ।
ଆଜ୍ଞା।
କିଛି ସମୟ ଛାଡିଦେବେ ତାକୁ ତାପରେ ଗ୍ୟାସ ରେ କରେଇ ବସେଇ ତେଲ ଗରମ କରି
ଆଜ୍ଞା।
ସେଥିରେ କିଛି ସେ ସୁ ସେଥିରେ କିଛି ଲଙ୍କା ଗୁଣ୍ଡ ସେଥିରେ କିଛି ଶୁଖିଲା ଲଙ୍କା ଆଉ ଅ ଦା ରସୁଣ ପେଷ୍ଟ ଦେଇକି ଆଗ ଭଲସେ ଘାଣ୍ଟିବେ। ଆଜ୍ଞା ତାପରେ ମସଲା ଟା ବନି ସାରିଲା ପରେ ସେଥିରେ ମଟନ ଟାକୁ ପକେଇବେ। ତାପରେ କିଛି ସମୟ କଷିବେ। ମଟନ ସିଝିବାକୁ ଟିକେ ଟାଇମ୍ ଲାଗିବ କିଛି ସମୟ କସିବେ।
ଆଜ୍ଞା।
ତାପରେ ମଟନ ଟାକୁ ଭଲସେ ସିଝେଇବେ।
ଆଜ୍ଞା ଆଉ ତାପରେ ଆମର ମଟନ ତରକାରୀ ହେଇଯିବ।
ଆଜ୍ଞା ତାପରେ ଭାତ ସହିତ ଲଗେଇକି ଖାଇବେ ଆଜ୍ଞା।
ଆଜ୍ଞା ଧନ୍ୟବାଦ ଆପଣ ଆପଣ ଘରେ ବହୁତ ଜ୍ଞାନ ବି ଅଛି ଆପଣ ମତେ ସବୁ ବନେଇ ବି ଶିଖିଛନ୍ତି ଆପଣ।
ଆପଣ ବହୁତ ଭଲସେ ମଟନ ବନେଇ ପାରୁଥିବେ।
ଆଜ୍ଞା।
ଆଉ ଆପଣଙ୍କ ଆଡେ ଆପଣଙ୍କ ଆଡେ ବୀଷ୍ମ ଋ
ନାଇ ଆମ ଆଡେ ଟିକେ ଗ୍ରୀଷ୍ମ ଗ୍ରୀଷ୍ମ ପ୍ରବାହ କମି ଯାଇଚି। ବର୍ଷା ଋତୁର ଆଗମନ ହେତୁ ଗ୍ରୀଷ୍ମ ପ୍ରବାହ ଟିକେ କମ ଅଛି।
ହଁ ଆଜ୍ଞା ଠିକ୍ ଅଛି ଆଜ୍ଞା ଆଉ ଆପଣ ଆପଣ କୁଆଡ଼େ ଭ୍ରମଣ କରି ଯିବେନି ଆଜି?
ନାଇଁ ଆମର ତ ଆଡେ ମେଘା ଛନ୍ନ ବାଦଲ ରହିଅଛି। ଦେଖିବା ବାଦଲ ଗଲେ ଯଦି ଯିବା ବୁଲିବାକୁ ଆଉ ଆପଣ କୁଆଡେ ଯିବେନି?
ହ ମୋର ଆଜ୍ଞା ଆମ ଆଡେ ବି ସେଇ ଅବସ୍ଥା ଅଛି। ଆମ ଆଡେ ବି ସେ ମେଘାଛନ୍ନ ବାଦଲରୁ ବହୁତ ବହୁତ ଜୋରରେ ବର୍ଷା ବର୍ଷା ହଉଚି ତ ଯଦି ବର୍ଷା ଛାଡିଯିବ ତ ଆମେ କୁଆଡେ ଭ୍ରମଣ କରିବାକୁ ଯିବୁ।
ଏଇ ମତେ ମତେ ଟିକେ କ୍ଷମା କରିବେ ମୋର ଗୋଟେ କାର୍ଯ୍ୟ ପଡିଲା କାର୍ଯ୍ୟ ସାରିକି ଆପଣଙ୍କୁ
ଧନ୍ୟବାଦ୍ ଭାଇ। ଆଜ୍ଞା
ନମସ୍କ
ହୁଁ ନମସ୍